ହାଲୋ।
ଆଜ୍ଞା ନମସ୍କାର। ଆଜ୍ଞା ଶୁଭ ସ ଆଜ୍ଞାା ଜୟେଜଗନ୍ନାଥ୍ ଶୁଭସନ୍ଧ୍ୟ। ମୁଁ ଆପଣଙ୍କୁ କୋହୁଥିଲି କି, ମୁଁ ଏହା ପୂର୍ବରୁ ଆପଣଙ୍କ ପୂର୍ବରୁ ଜଣଙ୍କ ସହ କାମ କରୁଥିଲି ଗୋଟେ ମହିଳାଙ୍କ ସହିତ। ତାଙ୍କେ ତାଙ୍କୁ ପସ୍ ଆପଣଙ୍କର ବି ସେଇ ମାନେ ଆପଣ ବି ସେଵ୍ ଅସୁବିଧାର ସମ୍ମୁଖୀନ ହୋ-ହୋଉଛନ୍ତି କି ସି ହଁ ମୁଁ ବି ଆଜ୍ଞା ତ ସିଏ ବି କହିଲେ କି ହଁ ଆପଣ ଯୋଉ ଅସୁବିଧା ସମ୍ମୁଖୀନ ହୋଉ ହୋଉଛନ୍ତି। ମୁଁ ବି ସେଇ ଅସୁବିଧାର ସମ୍ମୁଖୀନ ହ ହେଉଛି ତ ବୋତ୍ ବୋହୁତ ହୁଏ ଆମର କିଛି ସମୟ ମାନେ ଆମର କିଛି ସମୟ ବ୍ୟବଧାନ ପରେ ଆମକୁ ଦେଖେଇବ ଯେହେତୁ ଆମର ସମାପ୍ତି ଯେ ତମର କାଲି ଟ୍ୟୁସନ ଟା ସରିଯିବ ତ ସବୁ ଲୋକ ହୋଉଚି ଟ୍ୟୁସନ ଯାଉଚନ୍ତି ଆଉ। ଆ ମତେ ମତେ ମାନେ ମତେ ବୁଧେ ଲାଗୁଚି।
ଆଜ୍ଞା।
ତ ମୁଁ ଜାଣି ନାହିଁ କଣ କରିବି, ତ ଆପଣ କୁହନ୍ତୁ। ଆପଣଙ୍କର ଆପଣ କଣ ଖାଇଲେ ଆପଣ ମତେ କହି ଆପଣ ପୁରୀ ଭଜା ଖାଇ
ଆଜ୍ଞା ଆଜ୍ଞା ତ ମୁଁ ଆପଣଙ୍କୁ ହଁ କୁହନ୍ତୁ କୁହନ୍ତୁ? ନାଇଁ ଆପଣ କୁହନ୍ତୁ? ନାଇଁ ଆପଣ କୁହନ୍ତୁ? ଏବେ ଆପଣ କୁହନ୍ତୁ?
ମୁଁ କୋହୁଥିଲି ଆପଣଙ୍କୁ କିଛି ରୁଷେଇ ଆସେ? ମାନେ ଆପଣ କିଛି ରୋଷେଇ ମତେ କୁହନ୍ତୁ? ମାନ କିଛି ଆପଣ ରୋଷେଇ ମତେ କୁହନ୍ତୁ?
ଅ ମତେ କା ଆସେ ଖାଲି ଖାଇବା ଆସେ, ଆଉ ମ୍ୟାଗି ଆସେ। ଚମିନ ଆସେ।
ମାନେ ଆପ ମାନେ ନା ନା ଆ ଆପଣ ଯୋଉ ଖାଇବାଖିଲେ ଆପଣଙ୍କୁ ଖାଇବା, ମାନେ ଖାଇବା ବନେଇ ଆସେ ନା ଆପଣଙ୍କୁ ଖାଇବାକୁ ଭଲ ଲାଗେ?
ମତେ ଖାଇବାକୁ ଭଲ ଲାଗେ। କିଏ ବନେଇକି ଦେଲେ ମୁଁ ଖାଇଦେବି।
ଆଛା ଆଛା ଆଛା ଆଛା ହୋଉ ବୁଝିଲୁ ବୁଝିଲୁ। ମୁଁ ଗୋଟେ ଏମିତିଆ ଲୋକ ମତେ ଆଜ୍ଞା ମତ ଖାଇବାକୁ ଭଲ ଲାଗେ କିନ୍ତୁ, ମତେ ଖାଇବା ମନେ ମତେ ଖାଇବାକୁ ଭଲ ଲାଗେ ଏବଂ ଖାଇବା ବନେଇବା ତାଠୁ ଅଧିକ ଭଲ ଲାଗେ।
ଆଜ୍ଞା ଆଜ୍ଞା ମତେ ଆକ୍ଚୁଆଲି ଖାଇବା ବନେଇବା ପାଇଁ ବେଳେ ବେଳେ ଇଚ୍ଛା ହୁଏ ମନ ହୁଏ ମୁଁ ବନାଏ। ନେ କିନ୍ତୁ ମତେ ବେଶୀ ଦୁଃଖ ଲାଗେ ଏଇ କଥା ପାଇଁ କି ଆପଣ ଦିଇ ତିନି ଘଣ୍ଟା ଲଗେଇକି ଗୋଟେ ଖାଇବା ପ୍ରସ୍ତୁତ କରିବେ। କିନ୍ତୁ ଖାଇଲା ବେଳକୁ ସେଇଟା ପନ୍ଦର ମିନିଟ ରେ ଖାଇଦେବେ। ତ ମାନେ
ଆପଣଙ୍କୁ ଦୁଇ ତିନି ଘଣ୍ଟା ଲାଗେ। ଆ ଆପଣଙ୍କୁ ଦୁଇ ଦିନ ବନେ ପାଇଲେ। ଆ-ଆମ ଯୋଉ ମାନେ ଆ-ଆ-ଆପଣ ଯୋଉ ମହିଳା ମିତ୍ର ସେ-ସେ ଯୋଉ ମ୍ୟାଗି ଚୁଟି ସେ ସବୁବେଳେ କୁହନ୍ତି ତା କୁ ବି ରୋଷେଇ କରିବାକୁ ଦୁଇ ରୁୁ ତିନି ଘଣ୍ଟା ସମୟ ଲାଗେ। ମୁଁ ମୁଁ ଭାବେ ସେ ବୋଧେ ରୋଷେଇ ଜାଗାରେ ସେ ବୋଧେ ରୋଷେଇ ତାଙ୍କୁ ତିଆରି କରୁଚି।
ଆଜ୍ଞା ଆଜ୍ଞା-ଆଜ୍ଞା ମୁଁ ମତେ ଏକ୍ଟୁଆଲୀ ଏଇଥି ମତେ ବି ଭଲ ଲାଗନି, କି କଲା ବେଳକୁ ଏତେ ସମୟ ଲାଗିବ। ଆଉ ଖାଇଲା ବେଳକୁ, ପାଞ୍ଚ ମିନିଟ ରେ ଖାଇଦବ।
ଆଚ୍ଛା-ଆଛା ତ ଆପଣ ଟେ ତ ଆପଣ ଗୋଟେ କାମ କଲେ ହବ ଆପଣ ସେ ଆପଣ ସେ ତିଆରି କରିବେ ଖାଇ-ଖାଇବାକୁ ଆପଣ ତାର ଫଟୋ ଉଠେଇ ରଖିଦେବେ ଆପଣଙ୍କ ଫଟୋ ଉଠେଇ, ଆପଣଙ୍କର ପ୍ରତିଛବି କରିଦେଲେ ଆପଣଙ୍କ ଭବିଷ୍ୟତରେ ଆପଣଙ୍କୁ ସେଇଟା ଭଲ ଲାଗିବ। ମାନେ ଆପଣ ଧର ଖାଇଲେ ମାନେ ଆପଣ ଧର ଚିକେନ ଖାଇଲେ ଚିକେନ ଖାଇଲେ ତ ଆପଣଙ୍କ କଣ ତ ଆପଣ ତାଙ୍କ ଛବି କରିଦେବେ ଛବିକୁ ଆପଣ ସବୁବେଳେ ଯାହା ଖାଇବେ ଆପଣଙ୍କୁ ଦେଖିଦେଖି ଖା ଖାଇବେ ତ ଏତଦ୍ ଦ୍ଵାରା ଆପଣ ଖାଇବା ଏଠୀ ଖୁବ ଖୁ-ଖୁ ଖୁବ ଶୀଘ୍ର ସରିବନି।
ଆଜ୍ଞା-ଆଜ୍ଞା କିନ୍ତୁ?
ଆଜ୍ଞା ଆଜ୍ଞା ମୁଁ କହୁଥିଲି ମୁଁ ମୁଁ ଜଣେ ଆଜ୍ଞା ଆଜ୍ଞା କୁହନ୍ତୁ। କୁହନ୍ତୁ କୁହନ୍ତୁ।
ମୁଁ କହିଲି ମତେ କେବଳ ମ୍ୟାଗି ଚାଓମିନ ମୋମୋ, ଏଇଗୁଡା ହିଁ ମତେ କରିଆସେ ଖାଲି।
ଆଛା, ଆଚ୍ଛା ମୁଁ ଆପଣକୁ ଏଟା ମୁଁ ମୁଁ ଆପଣଙ୍କ ସ୍ଵଚ୍ଛ ଖବରେ କହୁଛି, ମୁଁ ଯୋଉ ଭ୍ରାତାଙ୍କ ସହ ଆପଣ କଥା ହୋଉଥିଲି ସକାଳେ
ଆଜ୍ଞା, ଆଜ୍ଞା,
ସେପଟ ଜାଗାରେ ଆମେ, ୱାକଚୁଆଲି ଆମେ ଗୋଟେ ଜାଗାରେ ଆମେ ଯଉ ମାନେ କ୍ରିକେଟ ଖେଳୁଥିଲୁ ଆମେ ଯୋଉ ଟୁ, ଥ୍ରୀ, ଟୁ ଆମେ ନା ମିଶି ଦୁଇ ତିନି ଜଣ ବନ୍ଧୁ କ୍ରିକେଟ ଖେଳୁଥିଲୁ ତ ସେଇ ତ ସେଇ ଭିତରୁ ସେ ମୋର ଯୋଉ ମାନେ ମୋର ଯୋଉ ଜଣେ ଭ୍ରାତା ହେବେ ସେ ତାଙ୍କର ମହିଳା ମିତ୍ର ସାଙ୍ଗରେ ବୋଧେ ମାନେ କିଛି ଲେଖା ଲେଖି କାମ କରୁଛନ୍ତି ତ ତାଙ୍କ ମୁଁହରେ ଟିକେ ଖୁସି ଦେଖୁଚି ତ ମୁଁ ଖୁ ଖୁୁ ଖୁୁୁ ଖୁସିରୁ ଜାଣି ପାରୁଛିକି ସେ କିଛିଟା କାମ କରୁଥିବେ, ମହିଳା ମିତ୍ରଙ୍କ ସହିତ କିଛି ମାନେ ଲେଖା ଲେଖି କାମ କରୁଥିବେ। ଅନ୍ୟଏକ ସାଙ୍ଗ ବୋଧେ ଏଇଠି ବସିକି ଅନ୍ୟ ସାଙ୍ଗମାନେ ଏଠି ବସି ଗେମ ଖେ ମାନେ ଗେମ ଖେ ଖେଳୁଥିଲେ ଦେ ତ, ତାଙ୍କର କାମ ସରିଜାଇଚି ତ ସେ ତା ଦ୍ଵାରା ବସିଚନ୍ତି।
ଆଜ୍ଞା, ଆଜ୍ଞା,
ଏବେ ମାନେ, ମୋ ଯଉ ଭ୍ରାତା ହେବେ, ଆମେ ଯୋଉ ମାନେ ଅକ୍ଚ୍ୟୁଆଲି ଆ ଆପଣମାନେ ଆମେ ଯୋଉ ମାନେ ଆ ଆମେ ଯଉଁ କାମଟାକରୁ ଖାଇଲା ବେଳେ ତାଙ୍କୁ ଆମେ ଦୁଇ କହୁ।
ଆଜ୍ଞା,
ଆଜ୍ଞା ସେମିତି ମାନେ, ମାନେ, ମାନେ, ମୋର ଭ୍ରାତ ଯେମିତି, ଯେମିତି ସେ ଦୁଇ ଯାଉଛନ୍ତି ସେମିତି ତ ତ ସେଇତ ସେ ସେଇ ରୂପରେ ତଳେ ବସିଥିଲେ।
ଆଜ୍ଞା,
ତମେ ଦେଖି ବହୁତ ଖୁସିରେ କହିଲା ଖୁସି ଖୁସି ମତେ ଦେଖି ହସ ଲାଗିଲା କି ସିଏ ତ ତାଙ୍କୁ ବୋଧେ ଆମକୁ ମୁଁ ଭୁଲରେ ମୁଁ ଭୁଲରେ ଖୁସିକି ତାଙ୍କୁ ମତେ ବହୁତ ହସ ଲାଗିଲା ତାଙ୍କୁ ଦେଖିକି କି ସିଏ ବୋଧେ ଏ ତ ସିଏ ବୋଧେ ଆମର ତାଙ୍କର ବୋଧେ ବିଲରେ ବସିବାର ବହୁତ ଅଭିଳାଷ ଅଛି।
ଆଜ୍ଞା, ଆଜ୍ଞା, ସେ ବିଲରେ ବସିବାର ଯୋଉ ସୁ ଖ ଆଉ ସେଇଟା କେଁଉଠି ମିିଳିବ?
ଆଜ୍ଞା, ଆଜ୍ଞା, ସିଏ ବୋଧେ ବିଲରେ ବସେ ଅଭ୍ୟାସ ଅଛି ବିଲରେ ଆମ ଯୋଉ ଏ ପତ୍ର ଫତ୍ର ଯୋଉ ଥାଏ ତାଙ୍କୁ ବୋଧେ ସେଇ ସବୁ ଜିନିଷ ଭଲ ଲାଗେ ତ ତା ତ ତା ଦ୍ଵାରା ସିଏ ବୋଧେ ଭଲ ପାଆନ୍ତି ବସିବାକୁ।
ଆଜ୍ଞା, ଆଜ୍ଞା ଠିକ କଥା କହିଲେ ଆକଚୁଆଲି ବିଲ ଟିକେ ଖୋଲା ଜାଗା ଖୋଲା ଜାଗାରେ ସବୁ ଜିନିଷ ସେ ଭଲ ଲାଗେ।
ଆଜ୍ଞା
ତ ସେଇଟା ତାଙ୍କୁ ବି ଟିକେ ପସନ୍ଦ ଅଛି ଆଉ
ଆଜ୍ଞା, ଆଜ୍ଞା, ସତ କହିଲେ।
ଆଜ୍ଞା।
ଆଉ ଆପଣ କୁହନ୍ତୁ ଆପଣଙ୍କର ଆଉ ଆପଣ କୁହନ୍ତୁ, ଆପଣ କିଛି ବୋଧେ ଖାଇବା ଜିନିଷ କୁହନ୍ତୁନି ମାନେ ଆପଣ କିଛି ଖାଇବା ଜିନିଷ କହୁଛନ୍ତି ଆପଣ ବନେଇ ନା ଯୋଟା ଆପଣଙ୍କୁ ଵନେଇ ଆସେ।
ମତେ ବନେଇ ଆସିବା କହିଲେ, ଚାଉମିନ ଏବେ ଜଷ୍ଟ କିଛି ଦିନ ତଳେ ମୁଁ ଚାଉମିନ ବନେଇଥିଲି ଗୋଟେ ସାଙ୍ଗ ସାଙ୍ଗ ଘରକୁ ଆମେ, ଆମେ ଚାରି ଜଣ ଯିଏ ଅଛୁ, ଆମେ ସାଙ୍ଗ ତ ଭଲ ସାଙ୍ଗ, ଘନିଷ୍ଠ ସାଙ୍ଗ ତ, ଆମେ ମିଶିକି ଚାଉମିିନ କରିଥିଲୁ।
ଆପଣ ଆପଣଙ୍କ ଚାଉମିନ ର ଆପଣ କୁହନ୍ତୁ ତାର ଉପାୟ ଆପଣ ଯଉ ଚାଉମିନ ବନଉଛନ୍ତି, ଆପଣ ତା ଉପାୟ କହୁନାହାନ୍ତି?
ଆଜ୍ଞା, ମୁଁ କହୁଛି ଆପଣ ଟିକେ କହିବି ଆପଣ ଟିକେ ଧୈର୍ଯ୍ୟ ଧରିଲେ ସିନା ଆପଣଙ୍କୁ କହିବି।
ତ ମୁଁ ଏ ମୁଁ ଏଇଆ କହୁଥିଲି କି, ଆମେ ଚାରି ଜଣ ମିଶି କି କରୁଥୁଲୁ, ମୋର ଯିଏ ଗୋଟେ ମହିଳା ମିତ୍ର ଆମେ ଦି ଦୁଇଟା ପୁରୁଷ ମିତ୍ର ଆଉ ଆମେ ଦି ଜଣ ମହିଳା ମିତ୍ର ମିଶିକି କରୁଥିଲୁ, ଜଣ ଆଉ ଜଣଙ୍କ ମହିଳା ମିତ୍ର ମାନେ ଆ ମହିଳା ମିତ୍ରଙ୍କ ଘରେ ତାଙ୍କ ଘରେ ଯେହେତୁ କେହି କେହି ନ ଦେଖିକି ଆମ ଘରକୁ ତମେ ମାନେ ପଳେଇ ଆସିବ, ମୁଁ କହିଲି ତାଙ୍କ ଘର କିଛି ଅସୁବିଧା ନାହିଁ, କିନ୍ତୁ ମୁଁ କାରଣ ମୁଁ ମହିଳା ମିତ୍ର ତାର କିନ୍ତୁ ଯୋଉ ପୁରୁଷ ମିତ୍ର ଯାଇଥିଲେ ଯେହେତୁ ସେ ତାଙ୍କ ଘରେ କିଛି ଜଣେଇନି ସେ ପୁରୁଷ ମିତ୍ର ଦି ଜଣଙ୍କୁ ଡାକି ଦେଇଛି, ତା ଘ ଘରେ ତାପରେ ତାକୁ ଫୋନ କରିକି କହିଲେ କି ଆଉ ଆମେ ଯାଉଛୁ।
ଆଜ୍ଞା।
ତାପରେ ସିଏ କଣ କଲା ଆମ ପୁରୁଷ ମିତ୍ର ମାନଙ୍କୁ ତାଙ୍କ ଘରୁ ବାହାର କରିଦେଲା, ତା ତାପରେ ସେଇଠୁ ଆମେ ଦି ଜଣ ଆମେ ଦି ଜଣ ମିଶିକି ଚାଉମିନ ତିଆରି କରିଲୁ, ଆମେ ଦି ଜଣ ମାନେ ତିଆରି କଲି ସେ ସବୁ କଟାକଟି କରିଦେଇଥିଲା, ଆଉ ମୁଁ କଣ କଲି ଆଉ ସେ ସିଝେଇଲା ସେ ଯୋଉ ଚାଉମିନ ଟାକୁ ପ୍ରଥମେ ସିଝେଇଲା। ତାପରେ ମୁଁ ଆଉ ସବୁ ଚାଉମିିନ ର ବନେଇ କି କଲି ତାପରେ ଆମେ ଦି ଜଣ ମିଶିକି ଖାଇଲୁ, ତାର ବି ଗୋଟେ ଛୋଟ ଭାଇ ଭାଇଟେ ଅଛି, ଯେହେତୁ ସିଏ ବି ସେଇଠି ଖାଇଲା ବସିକି, ସିଏ ଖାଇ ପାରିଲାନି ତାକୁ ରାଗ ଲାଗିଲା, ବଟ ମୁଁ ଟିକେ ବି ଲଙ୍କା ଗୁଣ୍ଡ ଟିକେ ପକେଇନି, ତାକୁ କିନ୍ତୁ ରାଗ ଲାଗିଲା ବହୁତ ଯୋରେ ତ ତାପରେ ସେଇଠୁ ଆମେ ଆଉ ଗୋଟେ ଅ ଜାଗାରେ ଆମ ପ୍ୟାକିଂ କଲୁ ଆମର ପୁରୁଷ ମିତ୍ର ଦି ଜଣଙ୍କ ପାଇଁ ଚଉମିିନ।
ତ ସେଇ ପୁରୁଷ ମିତ୍ର ଦି ଜଣ ସିଏ ମାନେ ପଳେଇଥିଲେ କୁଆଡେ ଧଉଳିଆଡେ ପଳେଇଥିଲେ, ନା ବୁଲି ବୁଲିବା ପାଇଁ ଗୋଟେ ଜାଗାକୁ ପଳେଇଥିଲେ। ତ ସେଇ ଜାଗାରୁ ସେମାନେ ଫେରି ଫେରିଲା ବେଳେ, କହିଦେଇଥିଲେ କି ଆମକୁ ଆମକୁ ଆଉ ଅଧଘଣ୍ଟେ ଲାଗିବ ତ ମୋର ଜ୍ଞାନୀ ମହିଳା ମିତ୍ର କଣ କରିଛନ୍ତି ନା, ଆମ ଘରେ କେହି ରୁହନ୍ତିନି, ତ ସେ ଆମ ଘରକୁ ତାକୁ ଡାକି ତାଙ୍କର ସେ ସେଇ ଦି ଜଣଙ୍କୁ ଡାକି ଦେଇଛନ୍ତି, ତ ମତେ ପ୍ରଥମେ ବହୁତ ଡର ଲାଗିଲା କାରଣ ମୁଁ ଏମତି ଘରେ ନ କହିକି କାହାକୁ ଏମିତି ପୁରେଇବା କଥା କି କଥା ନୁହଁ ନା। ଆଉ ମତେ ଡର ଲାଗିଲା ବହୁତ ମୁଁ କହିଲି ନାଇଁ ନ ଯଦି ଯିବ ଛାତ ଉପରକୁ ଯାଅ, ନହେଲେ ମୁଁ ଘରେ କେମିତି ତାପରେ ମୋର ମହିଳା ମିତ୍ର ଯିଏ ଥିଲେ, ସିଏ ମତେ ଏମିତି କନଭିନ୍ସ କରିଦେଲେ ଆପଣ ତ ଜଣିଥିବେ ମତେ କେତେ ଗୋଟେ କିଏ କହିବ କଣ ମୁଁ ତାକୁ ମନା ହିଁ କରିପାରେନି। ତ ମୁଁ ଆଊ ମନା ହିଁ କରିପାରିଲିନି, ଆଉ ସେଇଠୁ ସିଏ ଆମ ଘରକୁ ଆସି ଲେ ଦୁଇ ଜଣ ଯାକ ଆମେ ତାଙ୍କୁ ଖାଇବାକୁ ଦେଲୁ, ସେ କହିଲେ ମୋର ତାରିଫ କଲେ, କି ଭଲ ହେଇଛି ବୋଲି ଆଉ ହୁଁ ଆଗକୁ କୁ ବି ଏମିତି ବନେଇକି ଦବାକୁ କହିଲେ ତାପରେ ତାପରେ ତ ମେନ୍ ପ୍ରୋବ୍ଲେମ୍ ଟା ଆସିଲା ଆପଣ ଶୁଣିକି ପୁରା ଆ ଆଶ୍ଚର୍ଯ୍ୟ ହେଇଯିବେ।
ଆଚ୍ଛା ମାନେ ଆପଣ ମାନେ ଆପଣ ମତେ କୁହନ୍ତୁ।
ମୁଁ ଆ ଆସେମାନେ ଦି ଜଣ ଆମ ଘରୁ ଗଲା ବଳେ ସେମାନେ ଯାଉଛନ୍ତି ମୋ ଭାଇ ଆସିକି ପହଞ୍ଚିଲେ। ସିଚ୍ୟୁଏସନ୍ କଣ ହେଇଥିବ ମୁଁ ଘରେ କହିନି ସେମାନେ ଦି ଜଣ ଆମ ଘରେ ଥିଲେ ବୋଲି।
ଆଚ୍ଛା ଆଚ୍ଛା।
ତ ଯେହେତୁ ସେ ମୁଁ ମାନେ ମତେ ଲାଗିଲା କି ମୁଁ ଭଗବାନଙ୍କର ବୋଧେ ପ୍ରିୟ ସେଥିପାଇଁ ଭଗବାନ ମୋ ସହିତ ସେଦିନ ସାଥ୍ ଦେଲେ ମୁଁ ତ କାହାକୁ ମନା କରିପାରେନି ସେଦିନ ମତେ କିନ୍ତୁ ବହୁତ୍ ଜୋରେ ଦୁଃଖୀ ଫିଲ୍ ହେଲା କି ମୁଁ ଏମିତି ନ କହିକି ଘରେ କାହାକୁ ଅ ପୁରେଇ ଦେଲି ସେଥିପାଇଁ ମତେ ବହୁତ୍ ମନ ଦୁଃଖ ହେଲା କିନ୍ତୁ ମୁଁ କାହାକୁ ନାଁ କହିପାରୁନି ବୋଲି ମୁଁ ସବୁ ଜାଗାରେ ଫସି ଯାଉଛି ଆଉ ହୁଁ ସେଇ କଥା ଆଉ ଆଜ୍ଞା। ତାପରେ ସେଇଠୁ ସେମାନେ ଗଲା ଭିତରେ ମୋ ଭାଇ ତ ପଳେଇ ଆସିଲା ତାପରେ ମୋ ଭାଇ କହିଲା କି ନେ ମୁଁ ଗାଡ଼ି ଚାବି ଦେଇକି ମତେ ପ୍ରଦାନ କରି କହିଲା ଯାହା ତ ମହିଳା ମିତ୍ରଙ୍କୁ ତାଙ୍କ ଘରେ ଛାଡି଼କି ଆସିବୁ ତ ସେଇ ମହିଳା ମିତ୍ର ଙ୍କ ଘର ବି ମୋ ଘର ପାଖରେ ଆମେ ଯେହେତୁ ଗା ମିଳିଲା ତାପରେ ଆମେ ପୁଣି ଆଉଥରେ ଦି ତିନି ରାଉଣ୍ଡ୍ ପାର କରିକି ଆସିଲୁ।
ଆରେ ଭାଇ ଆଚ୍ଛା ଆ ମାନେ ଆଚ୍ଛା ବୁଝିଲି। ଆପଣଙ୍କ ସ୍କୁଟି ଚଲେଇ ଆସେ?
ଆଜ୍ଞା ଆଜ୍ଞା ମତେ ସ୍କୁଟି ଚଲେଇ ଆସେ ମତେ କେହି ଶିଖେଇବି ନାହାନ୍ତି ମୁଁ ଆପେ ଆପେ ଶିଖିଗଲି।
ଆଚ୍ଛା ଆପଣଙ୍କ ଯୋଉ ଛୋଟବେଳେ ସ୍କୁଟି ଶିଖିଥିଲେ ତେବେ ମୁଁ ସ୍କୁଟିର ତାଙ୍କୁ ଏବେ ମୁଁ ସ୍କୁଟି ବିଦ୍ୟା ଦେଉଛି। ସେ ପୁରା ଶିଖିଯାଛନ୍ତି ତ ହ୍ୟାଲୋ।
ଆଜ୍ଞା ଆଜ୍ଞା କହୁନାହାନ୍ତି।
ତ ସେ ପୁରା ଆଜ୍ଞା ତ ସେ ପୁରା ସ୍କୁ ଟି ଶିଖିଯାଇଛନ୍ତି ତ ତାଙ୍କୁ ମୁଁ ତ ସେ ବଟ୍ କିନ୍ତୁ ତାଙ୍କ ଟିକେ ମନେ ଟିକେ ଭୟ ଯେହେତୁ ସେ ଆକଚ୍ୟୁଲି ମୁଁ ଗୋଟେ ହାଲକା ଗାଡ଼ି ଟା ନା ଯେହେତୁ ମୋର ଡିଓଟା ଅଛି ହଣ୍ଡାର ତାଙ୍କୁ ହାଲକା ଗା
ଆଜ୍ଞା ଆଜ୍ଞା ଆମର ବି ଡିଓ।
ଆଜ୍ଞା।
ଆମର ବି ଆମ ଗାଡ଼ିରେ ଆମର ବି ଗୋଟେ ସ୍କୁଟି ଅଛି ତାର ସେଇଟା ବି ଡିଓ।
ଆଚ୍ଛା ଆଚ୍ଛା ମୋର ଆକଚ୍ୟୁଲି ମାନେ ଆକଚ୍ୟୁଲି ମୋର ଆକ୍ଟିଭା ଆସିନ୍ତାତା ଯେହେତୁ ମୋ ଘରେ ମତେ ମୋର ଟିକେ ଷ୍ଟା ମୁଁ ଭାବିଲି କି ଦିଗ ଟା ଭଲ ହବ। ମାନେ ପୁରା
ବିଲ୍ ନଥିବ ବନ୍ଧୁ ଧରି ବସିବା ପାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସତ କହିଲେ ସତ କହିଲେ ଆପଣ ସତ କହିଲେ।
ଆଉ ବହୁତ୍ ଛୋଟିଆ ଟେ ହେଇଥିବ ସିଟ୍ ଟା।
ଆଜ୍ଞା ଆଜ୍ଞା ଆଜ୍ଞା ସତ କହିଲେ।
ଆଜ୍ଞା ଆଜ୍ଞା ମୁଁ ବି ସେଇ ଅସୁବିଧାର ସମ୍ମୁଖୀନ ହେଉଛି ସେଥିପାଇଁ ମୁଁ କହିଲି ଆମର ବି ସେଇ ଡିଓ ଆପଣଙ୍କ ସେ ଯୋଉ ଡବଲ୍ ସାଇଲେନ୍ସ୍ ପାଇପ୍ ଅଛି ନା?
ଆଜ୍ଞ ଆଜ୍ଞା ଆଜ୍ଞା ଆଜ୍ଞା ହଉ ଶୁଣନ୍ତୁ ମୋର ଟିକେ ଟ୍ୟୁସନ୍ ଆଜ୍ଞା। ନାଇଁ ନା ମୋର ଶହେ ଦଶ ଶିଶ୍ ମୋର କାମ ଅଛି ଆପଣଙ୍କ ସହ ମୁଁ
ଆଜ୍ଞା ଆଜ୍ଞା।